ହ୍ୟାଲୋ।
ହ୍ୟାଲୋ।
ମୋ କଥା ଶୁଭୁଛି ଆପଣଙ୍କୁ?
ହଁ ଶୁଭୁଛି ଶୁଭୁଛି।
ହଁ ହଁ ଶୁଭୁଛି।
କଣ କରୁଥିଲେ ଆପଣ?
କିଛି ନାହିଁ ଫୋନ୍ ଟିକେ କଲି ଆପଣଙ୍କ ସାଙ୍ଗେ କଥା ହେବା ପାଇଁ ଆ ଆପଣ କଣ କରୁଥିଲେ?
ମୋର ତ ଟିକେ ଦେହ ଭଲ ନାହିଁ ମୁଁ ଶୋଇଥିଲି।
ଆଚ୍ଛା।
ହଁ ଅଁ।
କଣ ଥଣ୍ଡା ହେଇଚି।
ହଁ ଥଣ୍ଡା ହେଇଯାଇଚି।
ଉଁ ହୁଁ। ଆଉ ବ୍ରେକ୍ଫାଷ୍ଟ କରିସାରିଲାଣି?
ନାଇଁ ମୁଁ ତ ଶୋଇଚି ଆଉ କରିନି। ଆପଣ?
ମୁଁ ସେଇ କାମ ଟିକେ ସାରିଥିଲି ସକାଳୁ ସକାଳୁ କାମ ଜାଣିଥିବେ ଆଉ।
ବ୍ରେକଫାଷ୍ଟ କରିସାରିଲେଣି?
ଉଁ ନା ନା କରିନି!
ହୁଁ କଣ କର ମାନେ ଆଜି କଣ ବନେଇଛନ୍ତି ବ୍ରେକ୍ଫାଷ୍ଟ ରେ?
ଆଜି ଉପମା ବନେଇଛି ହ୍ୱାଇଟି ଉପମା।
ଓହୋ ହ୍ୱାଇଟଉପମା।
ହୁଁ ହ୍ୱାଇଟି ଉପମା ମାନେ। ଗୋଟେ ସାଉଥ୍ ଇଣ୍ଡିଆନ୍ ଷ୍ଟାଇଲରେ ଗୋଟେ କରନ୍ତି। ଉପମା ନୁହଁ କି ସେଇ ଟାଇପ୍ର କରିଚି ଉପମା ଚଟଣୀ।
ଓହୋ। କେମିତି କି କହୁନାହାନ୍ତି?
ତାକୁ ଯୋଉ ସୁଜି ଟାକୁ ଆମେ ଖାଲି
ହୁଁ
ମାନେ ସେ ବିନା ତେଲରେ ସେମିତି ଟିକେ ଭାଜିଦବା ଅଳ୍ପ ଟିକେ ଟିକେ ଭାଜିବା ଖାଲି। ତା ଖାଲି କଞ୍ଚା ପଣ ଟା ଟିକେ ଯିବା ପାଇଁ ଟିକେ ଖାଲି ସେମିତି ଭାଜିଦବା ତାପରେ ଭାଜି ସାରିଲା ପରେ ତାକୁ କାଢିକି ତା ଦେହରେ ତେଲ ଆପଣ ଯାହା ପାଇ ଯେଉଁ ଆ ପରିବା ପକେଇବା ଗାଜର ମଟର ଯିଏ ଯାହା ପକେଇ ପାରିଲା ପିଆଜ କି ଆଳୁ ଏମିତି ସବୁ ପକେଇକି ଟିକେ ସୋରିଷ ଦେଇକି। ଫୁଟେଇକି ଆଳୁ ସେଇ ଯୋଉ ପରିବା ତକ ଭାଜିଦବା। ଆପଣ ଯଦି ବାଦାମ କି କାଜୁ, ଯିଏ ଯାହା ଯେମିତି ପକେଇ ପାରିଲା।
ହଁ
ପକେଇକି ଭାଜି ହେଇ ସାରିଲା ପରେ ଲୁଣ, ହଳଦୀ ପକେଇବେନି ହ୍ୱାଇଟ୍ ଉପମା ପୁରା। ହଳଦୀ ପକେଇ ବାନି। ପରିବା ଦେଲେ ଖୁସି ନଦେଲେ ଖୁସି ଆପଣଙ୍କୁ ମାନେ ଆପଣଙ୍କ ଚଏସ୍ ହିସାବରେ ପରିବା ଦେବେ। ଟିକେ ଭାଜିକି ତାକୁ ସେଥିରେ ଭାଜି ଦେଇକି, ବୃସଙ୍ଗ ପତ୍ର, ବୃଷଙ୍ଗ ପତ୍ରଟା ବି ମେନ୍ ଜିନିଷ।
ଓହୋ!
କଞ୍ଚା ଲଙ୍କା ଭୃସଙ୍ଗ ପତ୍ର ଆପଣ ଯାହା ପକାଇ ପାରିଲେ ଉପମାଜାଣିଥିବେ ଆଉ।
ହଁ
ଭାଜି ସାରିଲା ପରେ ଟିକେ ଭାଜି ହେଇଗଲେ, ପାଣି ଦେଇଦେବେ ଲୁଣ ଦେଇଦେବେ ସେଠି ପାଣି ଦେଇଦେବେ, ଆଉ ସୁଜିର କ୍ୱାଣ୍ଟିଟି ହିସାବରେ ପାଣି ଟିକିେ ଅଧିକ ଦେବେ। ଆ ଟିକେ ସେଟା,
ପାଣିଆ ପାଣିଆ ହୁଏ ସେଟା କି?
ହୁଁ ପୁରା ପୁରା ଯୋଉ ଶୁଖିଲା ଶୁଖିଲା ଯୋଉ ତଣ୍ଟିରେ ଗଳେନି ସେମିତି ନାହିଁ ଏଇଟା ପୁରା ସଫ୍ଟ ସଫ୍ଟ ହବ। ଖାଇବା ପାଇଁ ଭଲ ଲାଗିବ। ତାକୁ ଚଟନୀରେ ବି ଖାଇପାରିବେ ଖାଲି ସେମିତି ଖାଇପାରିବେ କି ଆଚାର ସସ୍ ଯଉ, ରେ ବି ଖାଇଲେ ଟିକେ ଘୋଡେଇକି କିନ୍ତୁ ରଖିବେ କିଛି ସମୟ ପାଞ୍ଚ ମିନିଟ ଖଣ୍ଡେ। ହେଇ ସାରିଲା ପରେ ସୁଜି ଟା ଯେମିତି ହେଇଯିବ ତାରେ ପକେଇ ଦେଇକି, ଘୋଡ଼େଇକି ରଖିଦେବେ।
ହୁଁ
ବନ୍ଦ କରିକି ଗ୍ୟାସ୍ ଘୋଡ଼େଇକି ରଖିଦେବେ। କିଛି ସମୟ ପରେ ତାକୁ କାଢିକି ଖାଇବେ ତାପରେ ସଫ୍ଟ୍ ସଫ୍ଟ୍ ବଢିଆ ଲାଗିବ। ଆଉ ସେଥିରେ ଚଟନି ହଉ ନହେଲେ ଆଚାର ହଉ ନହେଲେ ସସ୍ ଯିଏ ଯେମିତି ଖାଇ ପାରିଲା। କିଏ ଖାଲି ବି ଖାଇଲେ ବି ଭଲ ଲାଗିବ ସେମିତି କିଛି ନାହିଁ।
ମାନେ ସମସ୍ତଙ୍କର ଅଲଗା ଅଲଗା ଇଏ ଥାଏ ନା।
ହୁଁ ହୁଁ ହୁଁ ହୁଁ ତ ସେମିତି ଖାଇଲେ ଭଲ ଲାଗେ। ହେମିତି ଆଉ ଆଉ ଆଉ କଣ କୁହନ୍ତୁ?
ଆଉ କଣ କହିବି ମୁଁ ଜାଣିଛନ୍ତି, ଯାଇଥିଲି ଗୋଟେ ଜାଗାକୁ ଥରେ।
ହୁଁ
ଡ୍ରେସ୍ କିଣିବାକୁ ଯାଇଥିଲି ହେଲା ତ ମୁଁ ମୋ ଡ୍ରେସ୍ ନିଜେ ଚଏସ୍ କରେନି।
ହୁଁ
ମୋର ଜଣେ ଅଛନ୍ତି। ସେ ଚଏସ୍ କରିଦିଅନ୍ତି ହେଲା ତ ଗୋଟେ ସେଠି ଆମେ ଡ୍ରେସ ବାଛିଥିଲୁ, ଆମେ କହିଲୁ ଆମେ ଟିକେ ଭାବିଦେଲୁ କି ଏଇଠୁ ନବାନି ଆଉ ଗୋଟେ ଜାଗାରୁ ଭଲଟା ନବା।
ହୁଁ ହୁଁ
ସେଇ ଡ୍ରେସ ଛାଡିଦେଇକି ଆସିଲୁ।
ହୁଁ
ଆଉ ଯେତେ ଖୋଜିଲୁ ତାଠୁ ଭଲ ଡ୍ରେସ ଆଉ ମିଳିଲାନି।
ମାନେ ଭଲ ଡ୍ରେସ୍ ଭଲ ଥିଲା କିନ୍ତୁ ତାଠାରୁ ଭଲ ଡ୍ରେସ୍ ସେମିତିଆ ଡ୍ରେସ୍
ହୁଁ ହୁଁ ହଁ ସେମିତି ହୁଏ ଆଉ କଣ କରିବା। ଭଲ ଚକର୍ ରେ ଖରାପ ମାନେ
ସେଇ ଡ୍ରେସ୍ ଟା କାଲି ସେ ଡ୍ରେସ୍ ଟା କାଲି ମୋର ସ୍ୱପ୍ନରେ ଆଇଛି। ହେଲା, ମୁଁ ତାକୁ ଏତେ ଅନଲାଇନ୍ ଖୋଜିବାକୁ ଟ୍ରାଏ କଲି ମିଳୁନି।
ହୁଁ ହୁଁ କଣ କରିବା ସେଇଟା ସେମିତି ହୁଏ ଆଉ
ହଁ
ଯିଏ କୋସିିସ୍ କଲେ ଆଗକୁ ମିଳିଯିବ ଏତେ ଟେନସନ୍ କଣ ପାଇଁ।
ସେଇଟା ମିଳିଲା ବେଳକୁ ଆଉ ମାନେ ଇଏ ହେଇନଥିବ। କମନ୍ ହେଇଯାଇଥିବ ସେ ଜିନିଷ ଟା ପିନ୍ଧି ପିନ୍ଧିକା ସମସ୍ତେ ପିନ୍ଧୁଥିବେ ସେ ଜିନିଷ ଟା।
ସେଥିରେ କଣ ଅଛି ଏଇଟା ଗୋଟେ ଖରାପ ଭାବନା। ଯେ ସମସ୍ତେ ଯୋଉଟା ପିନ୍ଧୁଛନ୍ତି ମୁଁ ସେଇଟା ପିନ୍ଧିବିନି।
ନାଇଁ ନାଇଁ ସେମିତି ନୁହେଁ ଦେଖନ୍ତୁ ଆପଣ ଦେଖିଛନ୍ତି, ଆପଣ ଯୋଉଠି ଯାଉଛନ୍ତି, ଯାହାବି କରୁଛନ୍ତି। ମାନେ ଏମିତି ଆଖ ପାଖ ଆପଣଙ୍କ ଆସ୍ ପାସ୍ ଲୋକ ସମାନ ଜିନିଷ ଟା କିଣିଥିବେ ଆଉ ଆପଣଙ୍କୁ କିଣିବାକୁ ଇଚ୍ଛା ହବ କି
ନାହିଁ ଯେ, ବାକି ସବୁ ଏମିତି ନାହିଁ ଯେ ମୁଁ ସେଇଟା ପିନ୍ଧିଛି ସିଏ ଆଉ ମୁଁ ପିନ୍ଧିବିନି ସେମିତି ବି ସେଇ ଭାବନା ବି ଠିକ୍ ନାହିଁ।
ନାଇଁ ନାଇଁ ସେଇ ଭାବନା ନୁହଁ ଆପଣଙ୍କ ଆଖପାଖରେ ଜଣେ ସମାନ ଡ୍ରେସ୍ ପିନ୍ଧିବ ଆପଣଙ୍କୁ ବି ତ ପିନ୍ଧିବାକୁ ଭଲ ଲାଗିବନି ସେଇ କଥା ଟା କହୁଛି। ତ ଆପଣଙ୍କର
ଆପଣ ଗୋଟେ ଡ୍ରେସ୍ କିଣିଥିବେ ଧରନ୍ତୁ ଆପ ଆପଣଙ୍କ ଦେଖା ଦେଖି ଆଉ ଜଣେ ଡ୍ରେସ କିଣିଲା। ଆଉ କଣ ଆପଣ ତାଙ୍କ ଆପଣଙ୍କ ଡ୍ରେସ ଟା ଫୋପାଡି ଦେେବେ ପିନ୍ଧିବେ ନା।
ନାଇଁ ନାଇଁ ସେ ମୁଁ ଯଦି ଆଗ କିଣିଛି ତ ଚଳିବ।
ହଁ ସେଇଟା ତ କଥା ଆପଣ ଯଦି କିଣିଥିବେ ଆପଣଙ୍କ ଭଳିଆ ଆଉ ଜଣେ କିଏ କିଣିଲା। ନା ଆପଣ ସେଟାକୁ ପିନ୍ଧିବେ କି ଫୋପାଡ଼ି ଦେବେ। ସେଇଟା ହଉଛି କଶ୍ଚିିନ ସେଇ ତ କଥା।
ହଁ ସବୁ ଜିନିଷକୁ ପଜିଟିଭ ୱେରେ ନବା କଥା ଆଉ କଣ।
ହଁ ସବୁ ଜିନିଷକୁ ପଜିଟିଭ ୱେରେ ନେଲେ ସବୁ ପଜିଟିଭ୍ ହବ।
ହଁ। ଆଉ ଆପଣଙ୍କର କିଣା କିିଣି ସାରିଗଲା ରଜ ତ ଏଇ ପାଖ
ମୁଁ ଯାଇଥିଲି କାଲି ଯାଇଥିଲି କିଣିବା ପାଇଁ।
ହୁଁ।
ପୁଅ ପାଇଁ ଡ୍ରେସ୍ କିଣିଲି ଆଉ ଏମିତି ଆଉ କିଛି ସେମିତି କିଣିପାରନି ଟି ସର୍ଟ ଦିଇ ତିନିଟା ଆଣିଲି।
ହଁ।
ପ୍ୟାଣ୍ଟ ଗୋଟେ ତାର ବାର୍ଥଡେ ଆସୁଛି ତ ଆଗକୁ ରଜ ବି ଅଛି ବାର୍ଥଡ଼େ ବି ଆସୁଛୁ। ସେଥିପାଇଁ ଏମତି ବେଶୀ ବେଶୀ ରେଟର ଟିକେ ମୋତେ ଜିନିଷ କିଣିବା ପାଇଁ ଭଲ ଲାଗେନି। ତ ସେମିତି ଚଳନ୍ତୀ ଚଳନ୍ତୀ ହିସାବରେ ହ କିଣିଦେଲି ପିନ୍ଧିବା କଥା ତ ସେମିତି ଆମେ ଖାଲି ଏକ୍ସପନ୍ସ ଟିକେ କିଣିବା ବୋଲି ମାନେ ଅଛି।
ହଁ କଣ ହିଁ କରିବେ ବେଶୀ
ହୁଁ ହୁଁ ତା ପରେ
ସେଇ ଜିନିଷ ଯୋଉ ଶସ୍ତାରେ ମିଳୁଛି ତାର କ୍ୱାଲିଟି ତ ଭଲ ଅଛି ସେଇ ଜିନିଷ କିଣିଲେ ଆହୁରି ଭଲ।
ହୁଁ। ସପେ ତା ପାଇଁ କିଣିଲି ଯାଇଥିଲି ଆକ୍ଚୁଆଲି ହସ୍ପିଟାଲ ଯାଇଥିଲି। ମୋର ସେମିତି ଗୋଟେ ଛୋଟ ମୋଟ ପ୍ରୋବ୍ଲେମ ଅଛି ତ। ତ ସେଇଥିପାଇଁ ହସ୍ପିଟାଲ ଯାଇଥିଲି ସେଠି ହସ୍ପିଟାଲରେ ବହୁତ ସମୟ ଲାଗିଗଲା। ତାପରେ ଆସିଛି ତ କିଣିଦିଏ କହିଲି। ତ ସେଠି କିଣିଲି ମୋ ପାଖରେ ଗୋଟେ କାର୍ଡ ଥିଲା ସେ କାର୍ଡ କାମ ଦେଲାନି।
କାମ ଦେଲାନି।
ନା ସେ କହିଲେ ଅଲଗା ସେ କାର୍ଡ ମାନେ ତାଙ୍କର ଥାଏ ନା ଟୋ ଟୋକନ କାର୍ଡ଼ ଯେଉଁ କିଣି ସାରିଲା ପରେ ନେକ୍ସଟ ଟାଇମ୍ କିଣିବ ପାଞ୍ଚଶହ ଟଙ୍କା ଅଫର ମିଳିବ ଏମନ୍ତି ସବୁ ଥାଏ। ତ ସେ ଜିନିଷ ସେଇଟାକୁ ମୁଁ ଦେଲି ସେଇଠି। ସେ କହିଲେ ଏଇଟା ଚଳିବନି।
କାହିଁକି?
କେଜାଣି ସେ କଣ କହିଲେ ଚଳିବନି। ଆମେ ସେତେବେଳକୁ ଜିନିଷ ପତ୍ର ସବୁ ବାଛି ସାରିଥିଲୁ। କହିଲୁ ଉ କାଳେ ହେଇଗଲେ ଅଫର୍ ମିଳିଗଲେ ଆମର କିଛି ବଚତ ହେଇଯିବ। ହ ଛାଡ଼ କହିଲୁ ଫେର୍ ସେଇ ଜିନିଷକୁ ଆଉ କଣ ଥୋଇଦେବୁ ଫେର୍ ଆଣିକି ଆସିଲୁ ଆଉ।
ହଁ ହଁ
ଆଉ ଆମର ଗୋଟେ ଝିଅ ଅଛି ତା ପାଇଁ ଗୋଟେ ଡ୍ରେସ୍ ମାନେ ଏ ଯୋଉ ଟପ୍ ସାର୍ଟ ଆଣିଲେ ଆଉ ଝିଅ ପାଇଁ ପୁଅ ପାଇଁ ଟି ସାର୍ଟ ଆଉ ପ୍ୟାଣ୍ଟ ଏମିତି ସବୁ ଆଣିିକି ଦୁଇ ତିନି ହଜାର ମାତ୍ର ସପିଂ କରିକି ଆଣିଲୁ ଆଉ।
ଓହୋ ଆପଣଙ୍କ ପାଇଁ କିଛି କିଣିଲେନି।
ମୋ ପାଇଁ ଗୋଟେ ସ୍କାର୍ପ ଆଣିବେ।
ଓହୋ ସ୍କାର୍ପରେ ଡ୍ରେସଟେ ଆଣି ନଥାନ୍ତେ ଆପଣ।
ନା ଡ୍ରେସ୍ କଣ ଏତେ ଘରେତ ରହୁଚି। ତ ଡ୍ରେସ କଣ କରିବି ସେଥିପାଇଁ ଡ୍ରେସ ଆଣିନି ଆଉ।
ଓହୋ
ଆଉ ତାପରେ ଏମିତି କଥା ଆଉ,
କଣ କହିଲେ?
ଏମିତି ସବୁ କଥା କିଣାକିଣି କରିକି କାଲି ଆଣିଲୁ।
ହଁ
ତାପରେ ପୁଅର ବାର୍ଥଡେ ଅଛି ତା ପାଇଁ ବି କିଛି ରାଉ
ବାର୍ଥଡେ ରେ କଣ ଭାବିଛନ୍ତି କରିବେ ବୋଲି କି ନାଇଁ।
ଦେଖିବା କଣ ହଉଛି ସମସ୍ତଙ୍କ ମତ ନେଇକିନା ହଉ ଠିକ୍ ଅଛି ମ୍ୟାଡ଼ାମ ମୁଁ ରଖ ଖୁଛି ଟିକେ ଆପଣଙ୍କୁ ପରେ ଫୋନ କରିବି କାମ ଟିକେ ସାରିକି ଆଉ ହଉ।